ହ୍ୟାଲୋ ଜୟ ଜଗନ୍ନାଥ।
ଶୁଭ ସନ୍ଧ୍ୟା।
ଶୁଭ ସନ୍ଧ୍ୟା।
କଣ କରୁଛ ତି
ନାଇଁ କିଛି ନାହିଁ ଟିକେ ଏମିତି ଚାଲିବା ପାଇଁ ଆସିଥିଲି।
ଆଛା ଚାଲିବା ପାଇଁ ଯାଇଛନ୍ତି ତାହେଲେ। କିଛି ନାହିଁ ଏମିତି ହିଁ ବସିଥିଲି। ଏମିତି ହିଁ ବସିଥିଲି କିଛି କରୁନଥିଲି।
ଆପଣ ଗାଁରେ ବର୍ଷା ହଉଛି?
ଆଜ୍ଞା।
ମୁଁ କହିଲି ଆପଣଙ୍କ ଆଡେ ବର୍ଷା ହଉଛି? ହ୍ୟାଲୋ।
ହ୍ୟାଲୋ।
କହିଲେ ଆପଣଙ୍କ ଆଡେ ବର୍ଷା ହଉଛି ବର୍ଷା?
ନାଇଁ ମେଘୁଆ ପାଗ କରିକି ଅଛି ବର୍ଷା ହଉନି ଆପଣଙ୍କ ସିଆଡେ ହଉଛି?
ହଁ, ବର୍ଷା ତ ସକାଳ ଚାରଟାରେ ରାତିରୁ କରୁଥିଲା ମାନେ ପକଉଥିଲା ଏବେ ଛାଡି ଯାଇଛି। ବଟ୍ ସକାଳୁ ପୁରା
ଆଜ୍ଞା ଆଜ୍ଞା। ମୁଁ କହୁଥିଲି କି, ଆଉ କଣ ପଢ଼ାପଢ଼ି ଚାଲିଛି ଆପଣଙ୍କର?
ଚାଲଛି
କଣ ପଢୁଛନ୍ତି?
ଏ ଆମର ଗର୍ମେଣ୍ଟ ଚାକିରୀ ପାଇଁ ପ୍ରିପାର ହଉଛି ଆଉ।
ଆଜ୍ଞା ଆଜ୍ଞା।
ଆପଣ?
ଖାଇବା ସରିଲାଣି?
ନା, ନା, ଖାଇନି। ଆପଣଙ୍କର କଣ ପଢାପଢି ଚାଲିଛି?
ଆଚ୍ଛା ନା, ହଁ ମୋର ବି ଅଗ୍ନିବିର ପକେଇଥିଲି। ତାର ତ ବ ବର୍ତ୍ତମାନ ସୁଦ୍ଧା ଫଳ ଫଳ ବାହାରିନି। ଫରେଷ୍ଟର ତା ପୂର୍ବରୁ ପ ପକେଇଥିଲି ଫଳା ଫଳ ହଁ ଏ ଇଏ ହେଇନି ତ ବ
ହଁ ପଢ଼ାପଢ଼ି କରନ୍ତୁ। ଯେମିତି ହେଲେ ଯୋଉଠି ହେଲେ ଗୋଟେ
ଆଜ୍ଞା ଆଜ୍ଞା, ଆଗକୁ ଓଡିଶା ପୋଲିସ ବି ବାହାରିବାର ଅଛି। ସେଥିପାଇଁ ଟିକେ, ଆଜ୍ଞା ସେଥିପାଇଁ ଟିକେ ଯୋଗଦାନ ଅଧିକ କରୁଛି ଆଉ। ଖାଇବା ସରିଲାଣି, ଆଜ୍ଞା?
ନା ନା ଖାଇନି ତ।
ଓଁ ଖରାବେେଳେ ବି କିଛି? ହଁ, ମୁଁ ଆଉ ସନ୍ଧ୍ୟାରେ ପୋଡପିଠା ଖାଇଥିଲି।
ପୋଡ଼ପିଠା ଯୋଉ ପ୍ରସିଦ୍ଧ କୋଉଟାର କହିଲେ, ଖାଇଛନ୍ତି ତ?
ଆଜ୍ଞା
କହିଲି ପୋଡପିଠା କୋଉ ଜାଗାର ଫେ ପ୍ରସିଦ୍ଧ?
ପୋଡ ପିଠା କୋଉ ଜାଗାର ପ୍ରସିଦ୍ଧ?
ହଁ।
ନା ସେତିକି ମୁଁ ମୁଁ ନୟାଗଡ଼ର ବା ଛେନାପୋଡ଼।
ହଁ, ସେଇଟା ପୋଡ ପିଠା ନୁହଁ କି? ଛେନାପୋଡ ଓ ଆପଣ ପୋଡ ପିଠା ଖାଇଛନ୍ତି?
ଛେନାପୋଡ ନା ନୟାଗଡ।
ମତେ ଲାଗିଲା କି ଛେନା ପୋଡ଼ ହେଇଥିବ
ନା ନା ପୋଡପିଠା ଟା ସେଇଟା ମହାପ୍ରଭୁ ଜଗନ୍ନାଥଙ୍କ ପାଖରେ ଭୋଗ ଲାଗେ।
ଆଉ କାଲି ଦେବ ସ୍ନାନ ପୂର୍ଣ୍ଣିମା ଥିଲା ଯାଇଥିଲେ?
ନା ନା ମୁଁ ଯାଇ ତ ପାରିିନଥିଲି। ମୋର ବର୍ତ୍ତମାନ ସେ ଅଖିଳ ଭାରତ ବିଦ୍ୟାର୍ଥ ଫରିଷଦ ଜାଣିଛନ୍ତି?
କଣ?
ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ?
ହଁ ହଁ ହଁ।
ହଁ ସେଇଠି ଯୋଗୁ ମୋର ଗୋଟେ ବୈଠକ ଥିଲା। ପଚିଶି, ଛବିଶ, ସତେଇଶ, ଅଠେଇଶ ଯେମିତି ଯା ଆମର ଯାଜପୁରଠାରେ ବୈଠକ ଥିଲା। ଯେମିତି ମୁଁ ସେଇଠିକି ଯାଇଥିଲି। ତ ସେଇଠା ମୋର ବୈଠକ ଥିଲା ତ। ସେଇଠେ ରହିଥିଲି ସେଇଠା ବୁଲାବୁଲି ସବୁ ହଁ ଓଳାଶିନୀ ମଠ ମୁଁ ଆସିଲି ଅଣତିରିଶ ତାରିଖ ଦିନ ହିଁ। ଆ ଆମର ରେଳରେ ଆସୁଥିଲି ଯେତେବେଳେ ସେତେବେଳେ ଭାବିଲି ପୁରୀ ଯିବି ବୋଲି। ଆଉ ଦେଖ ମାନେ ଯାଇ ହେଲାନି ଡେରି ହେଇଗଲା ବୋଲି ଯାଇପାରନି ଆଉ।
ହୁଁ ହୁଁ ହୁଁ।
ଆଜ୍ଞା ଯେମିତି ସେଇଆ ହେଇକି ଅଛି।
ସାତଟାରେ ନହେଲେ ପଳେଇବି ଆଉ ଯଦି ଫ୍ରି ଥିବେ ଆପଣ?
ଆଜ୍ଞା ଆଜ୍ଞା ନାଇଁ ରଥଯା ଆମର ଗଣ୍ଡିଚା ଯାତ୍ରା ହୋଉ ତ ମୁଁ ସିଓର ମାନେ ଅ ବାଧ୍ୟ ଯିବି ଆମର ବି କ୍ଲର୍କ ବିଦ୍ୟାଥୀ ପରିଷଦରୁ ରଥଯାତ୍ରାରେ ସେବା କାର୍ଯ୍ୟ ଯୋଗାଇ ଦିଆଯାଏ।
ହଁ ହଁ ହଁ।
ଆଜ୍ଞା ଏମିତି ରଥଯାତ୍ରା ତ ମୁଁ ଯିବି ଏକା ମୁଁ ଆର ବର୍ଷ ବି ରଥଯାତ୍ରାକୁ ଯାଇଥିଲି। ମିଳିତି ଇଏ ହଁ।
ଯାହା ହୋଉ ଭଗବାନଙ୍କୁ ଏତେ ପାଖରୁ ଆପଣ ଦେଖିପାରୁଛନ୍ତି।
କେତେଟା? ଆଜ୍ଞା ଆଜ୍ଞା ଆର ବଡ଼ ମାନେ ଆର ମାସ ତ ଆମର ଭୁବନେଶ୍ୱରରେ ଗୋଟେ ରାଷ୍ଟ୍ରୀୟ କାରଯ୍ୟକାରୀ ବୈଠକ ଥିଲା। ହ ପୁରା ମାନେ ଭାରତ ବର୍ଷରୁ ସାତଶହ ପିଲା ଆସିଥିଲେ। ତ ସେଇ ଜାଗାରେ ବି ଆମେ ବ୍ୟବସ୍ଥାରେ ଲାଗିଥିଲୁ। ମାନେ ତାଙ୍କର କେମିତି ରହିବା ଖାଇବା ପିଇବା ତାଙ୍କେ କେମିତି ଭଲ ଭାବେ ଇଏ ହେଇପାରିବ। ହଁ। ସେଇ ବ୍ୟବସ୍ତା ଲାଗିଥିଲୁ ବ୍ୟବସ୍ଥାରେ ଆମେ ମିନିୟମ ଦୁଇଶହ ପଚାଶ ଜଣ ପୁରା ଓଡିଶାରୁ। ସାରା ଓଡିଶା ରୁ ଦୁଇଶହ ପଚାଶ ପଚାଶ ପିଲା ଲାଗିଥିଲୁ ବ୍ୟବସ୍ଥାରେ।
ହୁଁ।
ଆଉ ତାଙ୍କେ ଆସିଥିଲେ ସାତଶହ ଏମିତି ହେଇକି ଇଏ। ତ ଆମର ଯେତେବେଳେ ବୈଠକ ସରିଲା ସେ ବୈଠକ ଥିଲା। ଅଠେଇଶି ଅଣତିରିଶ ତିରିଶ ଏକତିରିଶ। ବୈଠକ ଯେତେବେଳେ ସରିଲା ଏକ ତାରିଖ ଦିନ ପୁରୀ ଯିବାର ପ୍ରୋଗ୍ରାମ ଥିଲା। ପୁରୀ ଯେତେବେଳେ ଯାଇଥିଲୁ ଆମେ। ପୁରା ମାନେ ମହାପୁରଙ୍କୁ ପାଖରୁ ଯାଇକି ଦର୍ଶନ କରିଥିଲୁ ବିନା ଧାଡିରେ ଲାଗିକି ବିନା ଇଏରେ। ପୋଲିସ ପ୍ରୋଟେସନ ରେ ଯାଇଥିଲୁ ପୋଲିସ ପ୍ରୋଟେସନ ରେ ଆସିଥିଲୁ।
ଯାହା ହୋଉ କାଳିଆକୁ ପାଖରୁ ଦେଖିଲେ ତାହେଲେ ଆଉ।
ହଁ ପୁରା ପ୍ରଭୁଙ୍କୁ ଇଏ କରିଥିଲୁ। ଆଉ ମୁଁ କାଲି ବି ଯାଇଥିଲି ଆମେ ପୁରା ପ୍ରଭୁଙ୍କୁ ପାଖରୁ ହିଁ ଦେଖି ପାରୁଥାଉ ବ୍ୟବସ୍ ତା ହେଇଥିଲା ଆମର। ମାତ୍ର ଟିକେ ବେଶି ଇଏ ହେଇକି ଥିବ ତ ଆଉ ଯାଏ ଯାଇନୁ। ହଁ ଗୁଣ୍ଡିଚା ବଳକୁ ଯିବୁ ଆଉ। ନବଯୌବନ ବେଶ ଦେଖିକି ପନ୍ଦର ତାରିଖ ଦିନ। ଯେମିତି ସେଇଟା ଇଏ କରିବ ଆପଣ କୁଆଡେ ବୁଲାବୁଲିରେ ରୁଚି ଆଜ୍ଞା ବୁଲାବୁଲିରେ କୁଆଡେ ରୁଚେଇ
ୟା ପାହାଡ ଜାଗା ନହେଲେ ଝରଣା ଥିବ? ମୋତେ ଟିକେ ଭଲ ଲାଗେ।
ଯାଜପୁର ଯୋଉଁ ଯାଇଥିଲୁ ସେ ପାହାଡ଼ ଉପରେ ଯୋଉ ଆମେ ରହୁଥିଲୁ ଓଳସେଣୀ ମଠ ବୋଲି ଗୋଟେ ସେଇଟା ହି ପୁରା ପାହାଡ ଉପରେ ସେ ମଠଟା ହେଇକି ଅଛି। ହଁ ସେ ମଠରେ ମାନେ ରହିଥିଲୁ ପୁରା ବଢିଆ କ୍ଲାଇମେଟ ମାନେ ବହୁତ ଭଲ ପାଣିପାଗ ହୋଇଥିଲା।
ହୁଁ।
ହଁ ଖାଲି ଏତିକି ଯେ ଗରମ ଟିକେ ଅଧିକ ହୁଏ ହାଇୱେ ସାଇଟଟା କି ନାହିଁ? ଏନାର୍ ସେ ସିକ୍ସଟିନ୍ ରାସ୍ତା ପୁରା ସାଇଟି ରୁ ଅଳାଶୁଣି ମଠ ରହିଯିବା ଯୋଗୁ ସେ ଇଏ ଟାଇପ୍ ର ଇଏ ହେଇକି ଥାଏ। ବହୁତ ଭଲ ଜାଗା ଆଉ କନ୍ଧମାଳ କେବେ ବୁଲି ଯାଇଛନ୍ତି?
ହଁ ନା ଯାହାଲେ ଯିବୁ ଯିବୁ ବୋଲି ଯାଇପାରୁନୁ କନ୍ଧମାଳରେ ଆମର ଦାରିଙ୍ଗବାଡି।
ଦାରିଙ୍ଗବାଡ଼ି ମାନେ ପକୋଡାଝର ହୁଡି ବହୁତ ଭଲ ଭଲ ଜାଗା ଅଛି ଏ ଝରଣା ଉପରେ।
ନାଇଁ ହଁ ଭଲ ଭଲ ଜାଗା ଅଛି ଶୀତ ଦିନେ ତ ଦାରିଙ୍ଗବାଡି ଗଲେ ଆହୁରି ଭଲ।
ଶୀତ ଦିନେ ହିଁ ଯିବେ ଆସିବେ ମାନେ ବହୁତ ଭଲ ଭଲ ଜାଗା। ହଁ ଆମ ଓଡିଶାରେ ମାନେ ବାହାରକୁ ଯିବା ଦରକାର ନାହିଁ। ଆମ ଓଡିଶାରେ ହିଁ ସେମିତି ସବୁ ମିଳିଯାଉଛି। ସୁବିଧା।
ହଁ ଓଡିଶାରେ ସବୁ କିଛି ଅଛି। ଏମିତି ଆମେ ବହୁତ ଜାଗା ବୁଲିନେ ବୋଲି ଖାଲି କହିବା କଥା। କଥା କିି ଓଡିଶାରେ କିଛି ନାହିଁ ବୋଲି।
ଆଜ୍ଞା। ଦେଖିଲା ବାହାରକୁ ବେକାର ଲୋକ ଯାଉଛନ୍ତି ସିନା ଏବେ ଦେଖନ୍ତୁ ଯେମିତି ଆମର ଚାରିଧାମର ନାଁ ଜାଣିଛନ୍ତି?
କଣ?
ଚାରିଧାମର ନାଁ ଜାଣିଛନ୍ତି ଆଜ୍ଞା।
ହଁ ବଦ୍ରିନାଥ ପୁରୀ ଗୋଟେ ଆମର ଚାରିଧାମ ଭିତର ଗୋଟେ ରହୁଛି।
ହଁ ଆଜ୍ଞା।
ଆଉ କଣ ହଉଛି?
କୁହନ୍ତୁ?
କେଦାରନାଥ ବଦ୍ରିନାଥ ପୁରୀ
କେଦାରନାଥ ନାହିଁ କେଦାରନାଥ ନାହିଁ।
କେଦାରନାଥ ସେପଟ ସାଇଡରେ ଆସୁଛି ନା?
ଆଜ୍ଞା। ହାଁ।
ଆପଣ କୁହନ୍ତୁ?
ଅ ମୁଁ ତ ମାନେ ଜାଣିନି ବୋଲି ଆପଣଙ୍କୁ ପଚାରୁଛି?
ହ ମୁଁ ବି
ଏତିକି ଯେ ବଦ୍ରିନାଥ ହଁ ହରିଦ୍ଵାର। ବୋଧେ ନା କଣ ଏ ହରିଦ୍ୱାର ବୋଧେ ମୁଁ ବି ସିଓର ନାହିଁ।
ହୁଁ
ଆମର କେରଳ ସାଇଟ୍ ରେ ଗୋଟେ ରହିଯାଏ ଆଜ୍ଞା ଆଜ୍ଞା।
ସାଇଟ୍ ରେ କଣ ଅଛି।
ଗୋଟେ କଣ ସେ ନାଁ ଟା ତ ମୋର ମନେ ପଡୁନି।
ହୁଁ ହୁଁ ହୁଁ ଆଉ ଆପଣଙ୍କୁ କୁଆଡେ ବୁଲାବୁଲି କରିବା ପାଇଁ ଭଲ ଲାଗେ?
ମୋତେ ତ ଅଧିକ ମାନେ ଯେତେବେଳେ ମୁଁ ବହୁତ ଖୁସି
ପୁରୀ।
ଆଜ୍ଞା ଯେତେବେଳେ ମୁଁ ବହୁତ ଚିନ୍ତାରେ ଥାଏ କି କଣ କରିଥାଏ। ମୁଁ ବୁଲିଲେ ହିଁ ମୋତେ ଟିକେ ଷ୍ଟ୍ରେସ ଫ୍ରି ଲାଗେ।
ହୁଁ ବୁଲିଲେ ତ ସବୁଥରେଷ୍ଟ୍ରେସ୍ ଫ
ଆଜ୍ଞା ଆଜ୍ଞା ମତେ ଆଜ୍ଞା ମତେ ଭଲ ଲାଗେ ବୁଲିଲେ। ତ ସେଥିପାଇଁ ମୁଁ ବୁଲିବାକୁ ବହୁତ ପ୍ରଥମ ଇଏ ଦିଏ। ଆ ବୁଲିବା ଭିତରେ ମୁଁ ଏଇ ବର୍ଷ ଏକା ଆମର ଅଖିଳ ଭାରତ ବିଦ୍ୟାର୍ଥୀ ପରିଷଦ ତରଫରୁ ଚାରୋଟି ଜାଗା ବୁଲି ସାରିଲେଣି ଆଗକୁ ବି ବହୁତ ବୁଲିବାର ଅଛି ଏମିତିରେ ବି ମୁଁ ବର୍ତ୍ତମାନ ମଧ୍ୟରେ ଗଞ୍ଜାମ ବହିରାଣୀ ବି ଯାଇଥିଲି। ମୋର ଅଗ୍ନିିବିର୍ଜ ଥିଲା ଗୋପାଳପୁର ଯାଇଥିଲି ବୁଲିବାକୁ ବଇରାଣୀରୁ ରାଣୀ ମା ମାଇଙ୍କ ଦର୍ଶନ କରିକି ଗୋପାଳପୁର ବରମ୍ପୂର୍ ବୁଲାବୁଲି କରିକି ଆସିଥିଲି। ପୁଣି ଏବେ ଯାଜପୁର ଯାଇଥିଲି।
ହୁଁ
ତା ପୂର୍ବରୁ ତ ଆର ମାସ କହୁଥିଲି ପୁରୀ ଭୁବନେଶ୍ଵର ସବୁ ବୁଲାବୁଲି କରୁଥିଲୁ କୋଣାର୍କ
ଯାହା
ଆଜ୍ଞା।
ଆଜ୍ଞା। ଦର୍ଶନ ସ୍ଥାନର ଏଇ ଜାଗାକୁ କରାଯିବ। ହୁଁ ସେ କନ୍ଧାମଳ ଜି ଚୁଲି ଶୀତ ଦିନେ ବହୁତ ଭଲ ବୁଲ ପାଇଁ
ଆଜ୍ଞା ଆଜ୍ଞା ଆ ଦ୍ଵିତୀୟ କାଶ୍ମୀର ଦାରିଙ୍ଗ ବାଡି ଯୋଉ କଉନାହାନ୍ତି କି।
ହଁ ମୁଁ ଓଡିଶାରେ
ଯେମିତି ଥଣ୍ଡା ଦିନେ ହିଁ ବହୁତ ଭଲ ଲାଗେ।
ହଉ ହଉ ଠିକ ଅଛି ଆପଣ ଯାଆନ୍ତୁ କଣ କାମ କରିବେ।
ଆଜ୍ଞା ଆଜ୍ଞା ମୁଁ ବର୍ତ୍ତମାନ ଆଜ୍ଞା। ଆପଣଙ୍କ ସହ କଥା ହେଇକି ବହୁତ ଭଲ ଲାଗିଲା ଆଜ୍ଞା।